ହ୍ୟାଲୋ ହଁ ଆଜ୍ଞା ଜୟ ଜଗନ୍ନାଥ।
ଆପଣଙ୍କୁ ମୋ ଭୟସ ସୁଭା ଯାଉଚି।
ହଁ ହଁ।
ଓହୋ ଆଉ କଣ କରୁଛନ୍ତି ଆପଣ।
ଏଇ ଟିକେ ଶୋଉଥିଲୁ ଆଉ ଗଡୁଥିଲୁ ଟିକେ ଖାଇସାରିଲା ପରେ।
ଆଚ୍ଛା।
ଆଉ ଆପଣ।
ଆ ମୁଁ ଏପଟେ ଗଛ ଲଗଉଛି ଗଛ ଲାଗାରେ ବହୁତ ପରିଶ୍ରମ କରିବାକୁ ପଡୁଛି।
ଆଚ୍ଛା ହଁ।
ଠିକ୍ ସେ ସାର ମିଳୁନି ଯେ।
ହଁ କଣ କରିବା ଆଉ ବର୍ଷା ପାଗକୁ ଟିକେ ନେଟୱାର୍କ ସ୍ଲୋ ବି ହଉଛି।
ହଁ। ଆଉ ଆଉ କଣ କୁହନ୍ତୁ କଣ।
ଉଁ କଣ କହିବି ଆଉ ଆପଣ ତ। ବୁଲାବୁଲି କରିବାକୁ ବହୁତ ଭଲ ପାଆନ୍ତି ଆମକୁ ଟିକେ ଡାକିବେ ବୁଲାବୁଲି କରିବା ପାଇଁ କଣ। କରିବା ଆଉ ଏଇ ଥଣ୍ଡା ପାଗକୁ ଟିକେ ନିଦ ନିଦ ଖାଲି ଲାଗୁଛି ଯେ।
ଗଛ ଲାଗିବାରେ ଅସୁବିଧା ହଉଥିବ।
ହଁ ନିଦ ନିଦ ଲାଗୁଛି ଆଉ କଣ କରିବା।
ମତେ ଏମିତି ଦିପହରେ ନିଦ ଲାଗେନି ଅବଶ୍ୟ।
ଆଚ୍ଛା ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ। ସବୁ ଖାଇବା କେମିତି କଣ ଲାଗେ।
ଦହିବରା ମୋର ତ ଗୋଟେ ଦହିବରା।
ଆଚ୍ଛା ତା ଛଡା ଆଉ କିଛି ଭଲ ଲାଗେନି।
ନା ମୁଁ ବାହାଘର ଫାହାଘର ବି ଗଲେ ଦହିବରା ହିଁ ଖାଲି ଖାଇବି।
ଆଚ୍ଛା ତାହେଲେ ଆପଣ ଦହିବାର ପାଗଳ ପୁରା।
ଆଜ୍ଞା ଆଜ୍ଞା ପୁରା ଦହିବରା ପ୍ରିୟ।
ଆଚ୍ଛା ଆଉ। ଆମକୁ ସବୁ ପ୍ରକାର ର ଖାଇବା ଭଲ ଲାଗେ ଖାଇବା ପାଇଁ ଖାଇବା ତିଆରି ହେଇଚି ସବୁ ଖାଇବା ପାଇଁ କି ତ ଏମିତି ଟିକେ ହଉଛି।
ଆଉ ଏବେ ରିସେଣ୍ଟଲି କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ କୁହନ୍ତ କଣ କେମିତି ବୁଲାବୁଲି କଲେ କୋଉ କେମିତି କୁଆଡେ ଗଲେ ସିଆଡେ କେମିତି କଣ ଅଛି।
ଉଁ ଆମେ ତ ଏବେ ରିସେଣ୍ଟଲି କୁଆଡେ ବୁଲାବୁଲି କରିବାକୁ ଯାଇନୁ ହେଲେ ବି ଟିକେ ଯାଇଥିଲି ମୁଁ ବୁଲିବା ପାଇଁ କି ଲିଙ୍ଗରାଜ ମନ୍ଦିର ଆଡେ। ଆମର ତ ଏଇଠୁ ଘର ପାଖରୁ ଡାଇରେକ୍ଟ ବସ୍ ରହୁନି। ଆଉ ଆମେ ଦିଟା ବସ୍ କରିକି କିନା ଯାଇଥିଲୁ ଆମେ ଦିଟା ବସ ରେ ଯାଇକି ସକାଳୁ ବାହାରିଲୁ ସାତଟା ବେଳକୁ। ଯାଇକି ଆମେ ପହଞ୍ଚିଲୁ ସେଠି ସାଢେ ଆଠଟାରେ ଆଉ। ମାନେ ଗୋଟେ ବସ ରେ ଯାଇ ପହଞ୍ଚିଲୁ ଅଲଗା ଜାଗାରେ ଆଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ମନ୍ଦିର ଯିବା ପାଇଁ କି ହେଇଗଲା। ସାଢେ ଆଠଟା ନଅଟା ପାଖାପାଖି ହେଇଗଲା ସେଠୁ। ପୁଣି ଯାଇକି ଠାକୁର ଦର୍ଶନ କରିବା ପାଇଁ କି ଫୁଲ ବେଲ ପ ପତ୍ର ଟିକେ ଦୀପ ଧୂପ ତ ନେବାକୁ ପଡିବ ନିହାତି। ସେଠିକାର ଯୋଉ ବ୍ରାହ୍ମଣ ଅଛନ୍ତି ଖାଲି ଡାକୁଛନ୍ତି ଏଆଡେ ଆସ ଏଆଡେ ଆସ ଆମେ ପୂଜା କରିଦବୁ ଆମକୁ ପାଞ୍ଚଶହ ଟଙ୍କା ଦେବେ। ଏଆଡେ ଆସ ଏଆଡେ ଆସ ଆମେ ପୂଜା କରିଦବୁ ଦୁଇ ଶହ ଟଙ୍କା ଦେବେ। ଆରେ ବାବା ଆମେ ତ ଠାକୁର ପୂଜା କରିବାକୁ ଯାଉଛୁ ଆପଣଙ୍କ ପାଖରେ ଯାଇ କଣ କରିବ ଆମେ ଠାକୁର।
ସବୁ ସବୁ ସବୁ ର ବ୍ରାହ୍ମଣ ଲୁଟୁଛନ୍ତି କିଛି କିଛି ତାଙ୍କର କାମ ନାହିଁ।
ଆଜ୍ଞା ତ ଆମେ ସେଇ ଫୁଲ ନେବା ପାଇଁ କି ଟିକେ ଗଲୁ ଏକି ପଚାଶ ଟଙ୍କାର ଫୁଲ ଡାଲା ଗୋଟେ କିଣ ନେଇ ଆସିଲୁ ଠାକୁରଙ୍କ ପାଇଁ। କି ଭକ୍ତିର ସହକାରେ ଭକ୍ତି ସହକାରେ ନେଇକି ଗଲା ବେଳକୁ ବ୍ରାହମଣ କହୁଛନ୍ତି ଆଜ୍ଞା ମ୍ୟାଡାମ ଆପଣ ଆମକୁ ଦିଅନ୍ତୁ ଆମେ ଆପଣଙ୍କ ନାଁରେ ପୂଜା କରିଦେବୁ। ଆରେ ଭାଇ ମୁଁ ଆପଣଙ୍କୁ କାହିଁକି ଦେବି ମୁଁ ପୂଜା କରିବାର ଅଛି ମୋର ଦୁ ଖ ମୁଁ ଠାକୁରଙ୍କୁ ଜଣେଇବି ତମ ଜରିଆରେ କାହିକି ଜଣେଇବି ଯେହେତୁ ମୁଁ ଠାକୁରଙ୍କ ପା ପାଖକୁ ଆସିଛି ମୁଁ ମୋ ନିଜର ନିଜ ଜିନିଷ ସବୁ ଜଣେଇବି ନା।
ହଁ।
ତ ମୁଁ ତାପରେ ସେଠୁ ଆଗକୁ ତାପରେ ଆମେ ଗଲୁ। ଆଗକୁ ଗଲୁ ତାପରେ ଗୋଡ ଧୁଆ ଧୁଇ କରି ଠାକୁରଙ୍କ ପାଖରେ ପ୍ରଥମେ ଅରୁଣ ସ୍ତମ୍ଭ ମୁଣ୍ଡିଆ ମାରି
ଆଛା।
ବଟଗଣେଶ ଦର୍ଶନ କରି ସିଦ୍ଧିବିନାୟକ ଦର୍ଶନ କରି ସବୁ ତାପରେ ଠାକୁରଙ୍କ ପାଖକୁ ଗଲୁ ଠାକୁରଙ୍କ ପାଖରେ ତ ଯେହେତୁ ଭିଡ ରହୁଥିଲା ସବୁବେଳେ ତ ଭିଡ ଥାଏ ଠାକୁରଙ୍କ ପାଖରେ
ସକାଳ ସକାଳ ପାଖରେ ଟିକେ ବେଶୀ ଭିଡ ଥାଏ ତାଙ୍କ ପାଖରେ ଯେହେତୁ ଭଗବାନଙ୍କୁ ପୁରା ଭିତରୁ ଦେଇକି ଛୁଇଁବାକୁ ମାନେ ସୁଯୋଗ ମିଳେ।
ଆଜ୍ଞା ତ ଆମେ ଯାଇକି କି ଟିକେ ସେଇଠି ଦର୍ଶନ କରିବାକୁ ଗଲୁ ଭିତରେ ଟିକେ ସମୟ ଲାଗିଲା ଅଧଘଣ୍ଟା ପଇଁଚାଳିଶ ମିନିଟ ସମୟ ଲାଗିଲା ଠାକୁରଙ୍କର ଦର୍ଶନ ମିଳିବା ପାଇଁ ହେଲେ ବି ଠାକୁରଙ୍କର ଟିକେ ଦର୍ଶନ କଲୁ ଠାକୁରଙ୍କୁ ଭଲସେ ନିଜର ମନ ନ କଥା ଦୁଃଖ ସୁଖ ସବୁ କହିଲୁ ଜୀବନରେ ଯାହା ଘ ଟି ଯାଇଛି ଯାହା ଘଟିବାକୁ ଯାଉଛି କଣ ହଉଛି କଣ ନାଇ କିଛି ତ ଜଣା ପଡ଼ୁନି। ଆଉ ଟିକେ ଲାଇ ଟିକେ କୋଉ ମୋଡ଼ କଣ ଟିକେ କହିଲୁ କେମିତି କଣ କରିକି ଠାକୁର ଟିକେ ଠିକ୍ କରିଦିଅନ୍ତୁ ତାକୁ ଟିକେ ଫିକ୍ସ କରିଦିଅନ୍ତୁ ସବୁ ଆଉ କିଛି ଦରକାର ନାହିଁ ତ ଏ ତି ସବୁ କଥା କହି ଦୁଃଖ ସୁଖ ଜଣେଇ ବାହାରକୁ ଆସିଲୁ ବାହାରକୁ ଆସ ସିଲୁ ତାପରେ ଚାରିପଟେ ଆହୁରି ଲିଙ୍ଗରାଜ ମନ୍ଦିର ଗୋଟେ ଚତୁଃପାର୍ଶ୍ଵରେ ଆହୁରି ବହୁତ ସାରା ଦେବାଦେବୀ ଅଛନ୍ତି। ଶହେ ଆଠ ଶିବଲିଙ୍ଗ ମଧ୍ୟ ଅଛନ୍ତି ଲଡ଼ୁ କେଶର ବାବା ଅଛନ୍ତି ଗଣେଶ ଅଛନ୍ତି। ପାର୍ବତୀ ଅଛନ୍ତି ଲକ୍ଷ୍ମୀ ଅଛନ୍ତି ସମସ୍ତେ ଅଛନ୍ତି ତାଙ୍କୁ ଟିକେ ଟିକେ ଦର୍ଶନ କଲୁ ସମ ତାଙ୍କ ପାଖରେ ଟିକେ ଟିକେ ଦୀପ ଲଗେଇଲୁ ତାପରେ ପୁଣି ବାହାରିକି ଆସିଲା ବେଳକୁ ଦେଖିଲୁ ଯଦି ପ୍ରସାଦ ଖାଇ ପ୍ରସାଦ ମଧ୍ୟ ଥିଲା ଆମେ ପ୍ରସାଦ ଖାଇବାରେ ଆଉ ଇ ଛୁକ ନଥିଲୁ ଲିଙ୍ଗରାଜ ମନ୍ଦି କଣ ଲିଙ୍ଗରାଜ ଙ୍କର ଅଭଢ଼ା
ହଁ ହଁ ସେ ଅନ୍ ସେଇ ତ ତାଙ୍କର ତ
ନା ନା ନା ଅନନ୍ତ ବାସୁଦବ ହଉଛନ୍ତି ଅଲଗା। ଆଉ ଲିଙ୍ଗରାଜଙ୍କର ମଧ୍ୟ ଅଭଡ଼ା ମିଳୁଛି। ନାଇଁ ଲିଙ୍ଗରାଜଙ୍କର ଅଲଗା ତିଆରି ହଉଛି ଯେହେତୁ ଆମେ ଯାଇଥିଲୁ ପ୍ରବାସୀ ଭାରତୀୟ ବେଳେ। ଆମେ ବି ସେଇ କଥାଟା ଜାଣିନଥିଲୁ ଆମ ପାଖରେ ସେ ତଥ୍ୟ ନଥିଲା ଆମେ ଯେହେତୁ ପ୍ରବାସ ସେ ଭାରତୀୟ ବେଳେ ଡ୍ୟୁଟି ଆମର ସେଠି ପଡ଼ିଥିଲା ତ ଆମେ ଜାଣିବା ଲିଙ୍ଗରାଜଙ୍କର ମଧ୍ୟ ଗୋଟେ ଶୁଖିଲା ଭୋଗ ହଉଛି ଆଉ ଅଭଡ଼ା ଭୋଗ ହଉଛି ଅନ୍ନ ଭୋଗ ହଉ
ଓହୋ ଏବେ ତ ଜଗନ୍ନାଥଙ୍କର ଏମିତି ଶୁଖିଲା ଭୋଗ ଚାଲୁଛି।
ଆଜ୍ଞା ଆଜ୍ଞା ଆଜ୍ଞା ତ ଅନନ୍ତ ବାସ ଦେବଙ୍କର ଅଲଗା ଭୋଗ ହଉଛି ଲିଙ୍ଗରାଜ୍ ଙ୍କର ଅଲଗା ଭୋଗ ତିଆରି ହଉଛି ତ ପ୍ର ପଥମେ ଲିଙ୍ଗରାଜଙ୍କର ସକାଳୁ ଗୋଟେ ଭୋଗ ଲାଗିଯାଉଚି ଶୁଖିଲା ଭୋଗ ଯୋଉ ତୁ ଯେହେତୁ ମହାଦେବ ଖାଆନ୍ତିନି ଅନ୍ନ ଭୋଗ ତ ଉ ତାଙ୍କ ତାଙ୍କର ଅନ୍ନ ଭୋଗ ହଉନି ତାଙ୍କର ଶୁଖିଲା ଭୋଗ ହଉଛି ଖଇ କୋର କୋଳାଖଇ ନଡ଼ିଆ ଏସବୁ ଟିକେ ଭୋଗ ହଉଛି। ଯେହେତୁ ଲିଙ୍ଗରାଜ ମନ୍ଦିର ଟା ହର ହରି ପୂଜା ପାଉଛନ୍ତି ତ ହର ସିନା ଖାଉନାହାନ୍ତି ଅ ଶଙ୍କୁଡ଼ି ଭୋଗ। କିନ୍ତୁ ହରି ତ ଖାଉଛନ୍ତି ତାଙ୍କ ପାଇଁ ପ୍ରସାଦ ତିଆରି ହଉଛି। ତ ଆମେ ଗଲୁ ଦେଖିଲୁ। ଆଜ୍ଞା ତ ଆମେ ଗଲୁ ଦେଖିଲୁ ସେଠି ତିଆରି ହେଇଥିଲା ଆମେ ଆଉ ଖାଇବା ପାଇଁ କି ଟିକେ ଇଛୁକ ନଥିଲୁ ତ ଅଲଗା ମନ୍ଦିର ସେ ଭିତରେ ଥିବା କି ଛି ପାର୍କ ରେ ଟିକେ ବୁଲାବୁଲି କଲୁ ତାପରେ ଆମେ ବାହାରକୁ ଆସ ବାହାରକୁ ଆସି ଅ କରସନ୍ ଟାୱାର ବୋଲି ଗୋଟେ ସାଇ ଟ୍ ରେ ଗୋଟେ ଜାଗା ଅଛି କରସନ୍ ଟାୱାର।
ମାନେ କୋଉ ପଟେ ବିନ୍ଦୁସାଗର କି ଲିଙ୍ଗରାଜ ମନ୍ଦିର ସେପଟେ?
ଲିଙ୍ଗରାଜ ମନ୍ଦିରର ଅ ଅ ଡାହାଣ ପଟେ ମାନେ ବାହାରକୁ ପୁରା ଆସିଲା ପରେ ଯେମତି ଆମର ଯେମିତି ଆମର ପୁରୀ ମନ୍ଦିରରେ ରହିଛି। ଯେ ବାହାରୁ ଯୋଉମାନେ ଆସୁଛନ୍ତି ଆମର ନନ୍ ହିନ୍ଦୁ ଯୋଉମାନେ ଆସୁଛନ୍ତି। ସେମାନଙ୍କ ପାଇଁ ରହୁଛି ଦର୍ଶନ କରିପାରିବେନି ତ ରଥଯାତ୍ରା ବେଳେ ସେମାନେ ଦର୍ଶନ କରୁଛନ୍ତି ବାହାରେ ଠାକୁର କୁରଙ୍କୁ ରଥରେ ସେମିତି ଲିଙ୍ଗରାଜକୁୁ ଦର୍ଶନ କରିବା ପାଇଁ କି ମଧ୍ୟ ବାହାରୁ ଯୋଉ ମାନେ ଆମର ହିନ୍ଦୁ ପରମ୍ପରା ସ ତର ନାହାନ୍ତି ସେମାନଙ୍କ ପାଇଁ ରାଜା ବନେଇଛନ୍ତି। କରସନ ଟାୱାର ଆପଣ କେବେ ଆଜ୍ଞା ଆପଣ କେବେ ଦେଖିନାହାନ୍ତି।
ହଁ ହଁ ଦେଖିଛି ଦେଖିଛି ଦେଖିଛି ସେ ଯୋଉ ଏପଟ ଡାହାଣ ପୋଷକ ଆସା ବେଳକୁ ମାନେ ଧଳା କଲର ଗୋଟେ ସିଡ଼ି
ଆଚ୍ଛା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ସେଇଠି ହେଇଛି କର୍ସନଟାୱ ତ ସେ ରାଜା କର୍ସନଟଟି କେବଳ ବିଦେଶୀ ମାନଙ୍କ ପାଇଁ ତିଆରି କରିଛନ୍ତି ଯେହେତୁ ଆମ ଦେଶକୁ ଆମ ରାଜ୍ୟକୁ ଆସିକି ବିଦେଶୀ ମାନେ ଆମର ବାଣିଜ୍ୟ ବ୍ୟବସାୟ ରେ ବୃଦ୍ଧି କରୁ ତାଙ୍କୁ ବି ତ ଠାକୁର ଦର୍ଶନ ମିଳିବାର ସୌଭାଗ୍ୟ ମିଳୁ ତ ତ ସେଇ କର୍ଷଣ ଟାକୁ ଗଟେ ତାଙ୍କରି ନିମନ୍ତେ କରିଥିଲେ ତ ଆମେ ମଧ୍ୟ ଯାଇକି ସେଠି କର୍ସନ ଟାଗର ଉପରେ ଚଢି ଠାକୁରଙ୍କର ଯେତିକ ସବୁ ମନ୍ଦିର ସେଇଠି ଦୁର୍ଶ୍ୟମାନ ହଉଛି ଆମେ ସେଠୁ ଟିକେ ଅ ଫଟୋଗ୍ରାଫ ଫଟୋଗ୍ରାଫି ଟିକେ ଇଚ୍ଛା କରି ଫଟୋ ଉଠେଇଲୁ ମ ଆଜ୍ଞା ସେ ଦ୍ଵାର କେବେ ବି ଖୋଲେନି କେବଳ ଠାକୁରଙ୍କର ଯେବେ କାମ ଥାଏ ଯେଦି ତାଙ୍କର ପୂଜା ଥାଏ ଆଉ ତାଙ୍କର ବିବାହ ଉତ୍ସବ ସମ୍ପନ୍ନ ହୁଏ ସେତେବେଳେ ସେ ଦ୍ଵାରଟି ଖୋଲେ। କାରଣ ସେଟା ଯେହେତୁ ସେ ଏଟା ଯେହେତୁ ପଛ ପଟ ଠାକୁରଙ୍କର ପଶ୍ଚିମ ପଟ ଦ୍ଵାର ତ ସେଇ ଦଵାର ପଟେ ଲୋକମାନେ ଯିବା ଆସିବା କଲେ ଟିକେ ଠା-ଠାକୁରଙ୍କର ଆଡେ ବିପତ୍ତି ଆସିବ ସେ ସୋ ଟିକେ ଖୋଲା ହୁଏନି ତ ଆମେ କରର୍ସନ ଟାର ଉପରେ ଚଢି ଠାକୁ କୁାକୁରଙ୍କର ବାହ୍ୟ ରୂପ ସବୁ ଦର୍ଶନ କଲୁ। ଫଟୋ ଉଠେଇଲୁ ତାପରେ ଟିକେ ଛିଡା ହେଇ ଠାକୁରଙ୍କର ସୁନ୍ଦର ମନଲୋଭା ଦୃଶ୍ୟ ଦର୍ଶନ କଲୁ ଫଟୋ ପଠେଇ ସାରିଲା ପରେ ତଳକୁ ଆସିଲୁ ଆସିଲା ପରେ ସେ ବାହାରେ ଥିବା ଗୋଟେ ଦହିବରା, ଆଳୁଦମ୍ ଵାଲା ଠୁ ଟିକେ ଖାଇବା ଖାଇଦଲୁ ଯେହେତୁ ଠାକୁର ପୂଜା ସରିଲା ପରେ ନିଜର ପେଟ ପୂଜ ବି କରିବା ଦରକାର।
ଆଜ୍ଞା ଆଜ୍ଞା।
ତ ଆମେ ବି ଟିକେ ଦହିବରା ଖାଇବାକୁ ପସନ୍ଦ କରୁ। ଆଉ ସେଇଟା ଖା ଖାଇଲେ ହିଁ ପେଟ ଟା ଟିକେ ଫୁଲ ହେଇଯାଏ ଆଉ କିଛି ଖାଇବାକୁ ଇଚ୍ଛା ହୁଏନି।
ଆଜ୍ଞା ଆଜ୍ଞା ସେ ଖାଇବାଟଟି ହିଁ ଏମିତି ସ୍ଵାଦିଷ୍ଟ ଥାଏ ଯେ ତାକୁ ନ ଖାଇଲେ ଆପଣ ରହିପାରିବେନି। ଆଉ ସେ ଖାଦ୍ୟ ଖାଇ ସାରିଲା ପରେ ଆମେ ଦହିବରା ଖାଇ ସାରିଲା ପରେ ଟିକେ ପଳେଇ ଆସିଲୁ ବିନ୍ଦୁସାଗର କୂଳକୁ ବିନ୍ଦୁସାଗର ରେ ଉଁ ଅନନ୍ତ ବାସୁଦେବଙ୍କୁ ଦର୍ଶନ କରିବା ପାଇଁ କି। ଅନନ୍ତ ବାସୁଦେବପରେ ସେଠି କୃଷ୍ଣା, ବଳରାମ ଆଜ୍ଞା ସେପଟକୁ ଯାଇଥିଲୁ। ଏକାମ୍ର କାନନ ମଧ୍ୟ ଯାଇଥିଲୁ ଆମେ ଏକ ଏକାମ୍ର ବନ ଆଜ୍ଞା ସେଠି ଟି ଟିକେଟ ମଧ୍ୟ ଦଶ ଆଗରୁ ଆମେ ପାଞ୍ଚ ଟଙ୍କାର ଟିକେଟରେ ଯାଉଥିଲୁ କିନ୍ତୁ ଏବେ ଦଶ ଟଙ୍କାର ଟିକେଟ୍ ହେଇଯାଇଛି। ଛି
ଆଜ୍ଞା ଆଜ୍ଞା।
ତ ଆମେ ସେପଟକୁ ଯାଇକି ଆଗେ ଅନନ୍ତ ବାସୁଦେବଙ୍କର ଦର୍ଶନ କରିଦେଲୁ। ଅନନ୍ତ ବାସୁଦେବଙ୍କର ଦର୍ଶନ କରିସାରିଲା ପରେ ବିନ୍ଦୁସାଗର କୂଳରେ ଟିକେ ଶାନ୍ତ ପରିବେଶରେ ଟିକେ ବସିଲୁ।
ହଁ, ହଁ।
ଆ ପରେ ଆମେ ଯାଇକି ଅନ୍ ଏକାମ୍ର ବନପଟେ ଦଶ ଟଙ୍କାର ଟିକେଟ୍ କରି, ଏକାମ୍ର କାନନ ପଟେ ଟିକେ ମଜା ଉ ଉଠେଇଲୁ ଏକାମ୍ର ବନରେ ଫଟୋ ଟିକେ ଉଠା ଉଠି କଲୁ, ଭିଡିଓ ଟିକେ କଲୁ। ସେଠିକରେ ଥିବା କିଛି ଆମର ଯେମିତି ରାଜା ରାଜୋଡା ଶାସନ ବେଳେ ସେଠିକାରେ ବହୁତ ସାରା ଆଁ, ଜିନିଷ ତିଆରି ହେଇକି ଅଛି, ଯୋଉଟା କି ଆପଣ ସେଠି ଗଲେ ହିଁ ଜାଣିପାରିବେ। ଆଁ, ସେଠି ଗୋଟେ ଆଜ୍ଞା, ସେଠି ଗୋଟେ ଶିବଲିଙ୍ଗ ଭଳି ତିଆରି ହେଇଛି କିନ୍ତୁ, ସେଟା ଶିବଲିଙ୍ଗ ନୁହେଁ। ସେ ଭିତରେ ଗୋଟେ ଆଁ କଣା ଅଛି ସେ କଣାରେ ଯଦି ଆପଣ ପୁରା ସିଧା ଦେଖ ଖିବେ ତ ସିଧା ଆପଣଙ୍କର ନଜର ଯାଇକି ଲିଙ୍ଗରାଜ ମନ୍ଦିରର ଦଧି ନଉତି ଉପରେ ପଡିବ। ତ ଆପଣ ସେଇଠୁ ଦଧିନଉତି ଉପରେ ଆପଣଙ୍କର ନଜର ପଡିବ ମାନେ ଠା ମାନେ ମନ୍ଦିରର ପୁରା ମୁଁ ମୁଣ୍ଡି ଯୋଉଠି ଚୁଳି ଅଛି।
ହଁ ହଁ, ବୁଝି
ସେଇଠି ଆପଣ ଯାଇକି ଦର୍ଶନ କରିପାରିବେ, ତ ଆପଣ ଦର୍ଶନ କରିସାରିଲା ପରେ ଆମେ ତାପରେ ଘରକୁ ଆରାମସେ ଖୁସି ରେ ଫେରିଥିଲୁ, ଠାକୁରଙ୍କର ଆଶୀର୍ବାଦ ମଧ୍ୟ ନେଇଥିଲୁ। ଆଜ୍ଞା, ଦର୍ଶନ କରିସାରିଲା ପରେ ଆମେ ଖୁସିରେ ଖୁସିରେ ଘରକୁ ଫେରିଥିଲୁ। ଆଜ୍ଞା, ମୋର ଟିକେ ଘରେ କାମ ପଡିଯାଇଛି ମୁଁ ଆପଣଙ୍କ ସହିତ ପରେ ଯୋଗ ଦେବି।
ହଁ ଠିକ୍ ଅଛି, ଠିକ ଅଛି ଧନ୍ୟବାଦ, ଧନ୍ୟବାଦ।